ହାଲୋ
ହାଲୋ
ଇବେ ଶୁଭୁଛିି?
ହୁଁ
ଉୁଁ ଆଉ କଣ କରୁଛୁ?
ଏଇଠି ବଇଛି ଆଉ।
ହଁ ନା ତମ ସାଡ଼େ ବର୍ଷା ହଉଛି?
ହଁ ଆଜି ହେଇଥିଲା ସ ଚାରିଟା ବେଳେ ହେଇଥିଲା।
ଆଉ ଖରା ହଉନି?
ନାଇଁ ନାଇ ଖରା ହେଇଥିଲା ସକାଳେ ଚାରିଟା ବେଳେ ବର୍ଷା ହେଇଥିଲା।
ହ ଆମ ଆଡ ତ ଜୋର ବର୍ଷା ହଉଛି ଆଉ।
ହୁଁ ଆଡ଼େ ଜୋରେ ବର୍ଷା ହେଇଥିଲା ଏଗାର ଟା ବେଳେ ଘଡଘଡି ବର୍ଷା ଯବର
ହୁଁ ହୁଁ ଆଉ ଖାଇଥିଲୁ କଣ?
ଖାଇନି ଖାଇବି ଯାଉଛି ଆଇଛା ଆଉ ଟିକେ ଚୂଡ଼ା କଦଳୀ ଖାଇବା ଆଉ।
ଉମ୍ ହୁଁ
ହୁଁ
ଆଉ ତମ ଲାଇନ ହେଇନା ଠିକ ରହୁଛି?
ହଁ ଲାଇନ ଠିକ ଅଛି ଯାଇନି ତ?
ଆଉ ତୋ ପରୀକ୍ଷା ସଇଲାଣି?
ହଁ ମୋର ସରିଲାଣିି ଡିପ୍ଲୋମା କରିଥିଲି ସଇଲାଣି ବିଟେକ୍ କରିବା।
ହୁଁ କୋଉଠି କରିବୁ?
ଏ ଅଛି ଅକ୍ସଫୋର୍ଡ ରେ କରିବାର ବୁଝୁଛି ଭଲ କଲେ ଦେକି କରିବୁ ଆଉ। ଗମେଣ୍ଟ ତ ହଁ
ଆଉ ତୁମ ଆଇଛା କୋଉଠୁ ଗାଁ ରେ ନା ଉଁ କଟ କଟକରାଜ
ଗାଁରେ
ଉଁ ହୁଁ କୋଉ ତମ କଲେଜ ଛୁଟି ହେଇଗଲାଣି
ହୁଁ ହୁଁ କଲେଜ ଛୁଟି ହେଲେ ଫାଷ୍ଟ ୟିଅର ପିଲାଙ୍କ ଏଗଜାମ ଚାଲିଛି। ଆମର ଶଇଲା ଫାଷ୍ଟ ସଇଲେ ଛୁଟି ହବ ଆଉ
ଅ ହଁ ଆଉ ତମ ବିଲ କାମ ସରିଲାଣି
ବିଲ କାମ ମୁଗ କାମ ତ ସରିଛି ଖତ ପଡିଛି ବିଲରେ, ଖରା ଟିଆ ହଳ ହବ, ତାପରେ ତଳି ବର୍ଷା ହେଲେ ତଳି ପଡିବ ଆଉ
ହୁଁ ହୁଁ ହଁ ଏଥର କଣ କହୁଛନ୍ତି ପା ବର୍ଷା ହବନି
କେଜାଣି ହବନି ତାପରେ ତ ତଳି ପଡିବ ବର୍ଷା ହଉ କି ନ ହଉ ତ ପାଣି କରି ପକେଇବେ ଆଉ
ଉଁ--ହଁ ଏଥରକାର କଣ ଏଲି ହଁ ଏଲିନୋ ଗୋଟେ ବୋଲି କଣ ଆସୁଛି
ହୁଁ
ଆଉ ତମ ଘର କଣ ସମୁଦ୍ର କୂଳ ପାଖରେ?
ସମୁଦ୍ର ଆମଘରଠାରୁ କୋଡିଏ କିଲ ତିରିଶି କୋଡିଏ କିଲୋମିଟର ଖଣ୍ଡେ ହବ।
ଅ ହଁ ଆ ବତିଆ ଭାଇରାଲ ଟିକେ ଅସୁବିଧା ଆଉ
ହଁ ପା
ହୁଁ ହଉ ତମେ ସେଠୁ କଣ ଉଣେଇଶହ ଅନେଶତ ମସିହାରେ ବାତ୍ୟା ହେଇଥିଲା ପା।
ଏଇ ପାରାଦୀପରେ ଲ୍ୟାଣ୍ଡଫଲ କରିଥିଲା।
ହଁ ହଁ ଆଉ ତାପରଠୁ କିଛି ହେଇନି
ନାଇଁ ତାପରଠୁ ଆଡେ ତ ବେଶୀ କିଛି ହେଇନେଇ ସେ ଛୋଟ ମୋଟ ଆସ୍ତେ ଆସ୍ତେ ହ ଆଡେ ବେଶୀ କିଛି ହୁଏନି ଅନେଶତ ବାତ୍ୟା ବାକ୍ୟା ହେଇନି।
ଅ ହଁ
ହଁ ତମର ସେଠି ତ ବେଶୀ କଣ ବାତ୍ୟା ବନ୍ୟାଆରା ହଏ ନ୍ୟୁଜ୍ ଦେଇ ଆଉ
ହୁଁ ହୁଁ ମାନେ ସମୁଦ୍ର କୂଳ ଅଞ୍ଚଳରେ ଯୁଆଡ଼େ ହ ଏଇଠିଆ ଟା ଅଧିକା ଟିକେ ଆଉ
ହୁଁ ହୁଁ ଏବେ ଏବେ ଗରମ ବେଶି ବେଶୀ ହଉଛିନା ବର୍ଷ
ହଁ ମା ଗରମ ଜବ ପ୍ରବଳ ଗରମ ଆଉ ସମୁଦ୍ର କୂଳ ପାଖରେ ହେଲେ କଣ ହବ ପ୍ରବଳ ଗରମ ବା
ଓହୋ
ହୁଁ
ଆଉ କଣ ଆଜି କୁଆଡେ ଯାଇଥିଲୁ?
ନାଇଁ କୁଆଡେ଼ ଯାଇନି।
ଅ ହୋ ଆଉ ଘରେ ଅଛୁ।
ହୁଁ
ହୁଁ ହଁ ରଜ ପରେ ଇଏ ହବ ଆଉ
ଆଡମିସନ ହବ ରଜପରେ ଆଉ।
ଅ ହୋ। ଆଉ ରଜ ଡ୍ରେସ ଆଣି ଥିଲୁ।
ନା ବା ଯିବା ଆଣିବାକୁ ଆଉ।
ହଁ ଆଉ ତମର ସେପଟେ ରଜ ମଉଜ ର ହଏ।
ହଁ ଏଇଠି ପାଖରେ ଏରସମାରେ ହଏ ଗୋଟେ ଛୋଟ କିନା ହଏ ଗୋଟେ ଏଇଠି ଖୁନ୍ଦଳ ପାଖରେ ଗୋଟେ ହ ଛୋଟ କିନା। ହୁଁ।
ଆଉ ତମ ସେ କ୍ରିକେଟ ହେଇରା ପଡେ ନି
ନା ନା ଡରେ ବର ଷା ପକେଇ ଯେ ହଉନି ହେଇଥିଲା ଜଗନ୍ନାଥ ପୁର ହେଇଥିଲା ଏଇଆ ହେଇନି ଆଉ।
ଆଉ ତୁ କ୍ରିକେଟ ଖେଳୁ
ହୁଁ
ଓ
ଏ
ଆଉ ତମର ସେ ଯୋଉ ମନ୍ଦିର ହଉଥିଲା ସିଏ ହେଇସାଇିଲାଇଁ
ପ୍ଲାଷ୍ଟର ଖାଲି ହବ ଆଉ ସବୁ ସଇଁଲାଣି ପ୍ଲାଷ୍ଟର ଖାଲି ହବ ଆଉ।
କଣ କୋଉ ଠାକୁର ସବୁ ଅଛନ୍ତି।
ରହିବି ଗୋଟେ ରାମ ମନ୍ଦିର ଗୋଟେ ହବ ଆ ଗୋଟେ ଶିବ ମନ୍ଦିର ହବ ଆଉ ହନୁମାନ ତ ବଡ ହନୁମାନ ଟେ ଅଛନ୍ତି ଆଉ।
ଓହୋ ଆଉ ତମ ଘର ପାଖରେ ମନ୍ଦିର ଟା ହବ ଭଲ ଆଉ। ଆଉ କୁଆଡେ ବୁଲାବୁଲି କରିବାକୁ ଯିବୁନି ରଜକୁ
ହଁ ଯିବାର ଅଛି କେନ୍ଦ୍ରାପଡା ବଲଦୀବ ଯିଉ ଦେଖିବାକୁ ଯିବୁ ମନ୍ଦିର ଯିବୁ ବୁଲିବାର ଅଛି ତ କଣ ହଉଛି ଦେଖାଯିବ ଆଉ।
ହଁ କେନ୍ଦ୍ରପଡା କଥା ତମ ଘର ପାଖରେ
ହଁ ହବ ଏଇଠି ଷାଠିଏ କିଲୋମିଟର ଖଣ୍ଡେ ହବ ପଚାଶ କିଲୋମିଟର ତିରିଶ କିଲୋମିଟର ପଚାଶ ତିରିଶ କିଲୋମି
ଓହୋ
ହୁଁ
ଆଉ କୋଉ ଦିନ ଯିବୁ ପୁଣି ଡ୍ରେସ ପାଇଁ
ଯିବା ଡ୍ରେସେ ଯିବା ଦେଖିବା ଏଇ ପାଞ୍ଚ ଛ ଆଡକୁ ଯିବା ଆଉ
ହ କୋଉ ମଲ କୁ ଯିବୁ ନା ଦୋକାନ କୁ ଯିବୁ
ଦୋକାନ ଯିବା ମଲ କୁ କାଇଁ ଓକାତ କାହିଁ ଆମର ମଲକୁ ଯିବାକୁ
ହଁଉ ତୁ ପଳେଇ ଆଇଲୁ କଟକ ରୁ ନା
ହୁଁ
ଆଉ ତୋ ଦେହ ଭଲ ଅଛି।
ହଁ ଭଲ ଅଛି।
ଆଉ ଗାଧୁଆ କଣ ଖାଇଥିଲୁ।
କରିଥିଲା ମା ଭାତ ଡାଲି ସୋୟାବିିନ କଷା ହେଇଥିଲା ଆମ୍ବ କାକୁଡି ଏ ସବୁ ଆଉ।
ତମ ବାାରିରେ ଆମ୍ବ ହେଇଛି।
ହଁ ଆମର ବହୁତ ଆମ୍ବ ଗଛ।
କେଇଟା ଗଛ ହେଇଛି। ଓହୋ ଉୁଁ ଆଉ ଆମ୍ବ ତ ସରିଯିବନ ଆଉ।
ହଁ
ହଁ ଆମ୍ବ ମାସ ଗଲେ
ହଁ
ଆଉ କଣ ସବୁ ଫସଲ ହେଇଛି।
ଆ କିଛି ନା ଏଇ ଆମ୍ବ ହେଇଚି।
ଉଁ। ହୁଁ ଆଉ କଣ ଭେଣ୍ଡି କାକୁଡି ହେଇନି?
କଣ ତୁ କଥା ବୁନେଇ ଟିଏ ନେଟ୍ ପ୍ରୋବ୍ଲେମ୍ ହେନେ।
ହରା ତ ଯୋ ହଉଚି ଆଉ ଯେବେ ଲଗା ହେଲାଣି ବର୍ଷାରେ ଲଗାହବ ଆଉ।
ଉଁ ହୁଁ।
ହ
ଆଉ ରାତିରେ କଁ ଖାଇବୁ?
ତିରେ ଭାତ
ପଖାଳ
ଆଁ ପଖାଳ ଆଉ ଟେ ଥଣ୍ଡା ପାଗ ଦେଇଚି କଣ ଚା ହବ ଆଉ। ରୁଟି ବୋଧେ ଖାଇବା ହବ ଆଉ।
ଉଁ।
ହୁଁ
ଆମ୍ବ ଆଣିକି ଆଇଲୁନି?
ହୁଁ।
ଆଉ।
ହୁଁ। ଆଉ କଦଳୀ ହିଗ୍ର ହେଇନି?
ନାଁ କଦଳି ହଇକା ହେଇନି।
ଉଁ କଦଳୀ ହେଲେ ଆଣିକି ଆ
କଦଳୀ ଗଛ ଭାଙ୍ଗି ଯାଉ ଚି ଆଉ କଦଳୀ ହବ କଁ।
ଉୁଁ ହୁଁ କଁ ଗଛ ପୋକ ପଶି ଯାଉଚନ୍ତି।
ଏ ପବନରେ ଭାଙ୍ଗି ଯାଉଚି ନା ଗଛ ପୋକ ଖାାଇ ବସିବେ
କ ପବନ ଏତେ ଜୋରେ ହୋଉଚି ଭାଙ୍ଗି ଯାଉଚି?
ହଁ ପବନ ଏଠି ଜବର ଟିଏ ମାଡ ହଏ ପବନ ଆଉ।
ଆଉ ତମେ ସେପଟେ କଣ ଗୋଟେ ହଉଥୁଲା ବା ପ୍ଲାଣ୍ଟ ଗୋଟେ କଁ ହଉଥୁଲା ହେ ସଇଲା ଇ?
ନାଇଁ କାମ ଚାଲିଚି ହୋଉଚି। କାମ ଚାଲି ସିଏ କଁ ସରିବ ସିଏ ଆଉ ନାଗିବ ଆଉ ବର୍ଷେ ଖଣ୍ଡେ ନାଗିବ ଆଉ।
ଆଉ ବହୁତୁ ପିଲା ସେଠି ରହିବେ ଆଉ।
ହୁଁ।
ଉଁ। ଆଉ କଣ ତମର ମାର୍କ୍ ଭାର୍ ପାଇଁ।
ନା ବାହାରିବ ଆଉ ମାସେ ପରେ ବାହାରିବ ଆ
ଉଁ ହୁଁ କ ଏତେ ଡେରି
ଆ ବାହାରେ ତ ମାସ ପରେ ରଜ ସରିଲା ପରେ ଜୁଲାଇ ମାସକୁ ବାହାରେ ଆଉ।
ଉ କଣ ଆଡମିସନ ହବ ଏତେ ଟ ମହାରିବ
ହଁ ଆଡମିନଲେ ସାଙ୍ଗେ ସାଙ୍ଗେ ବାହ ତାପରେ ଆଡମିସ ହବ।
ଆଉ। କଣ ଆମ ଏଠି ତ ଲାଇନ ପଳେଇଛି ଯେ ମସ୍ତା ଖାଲି ଟଟିୱନ
ମା
ନବା
ଆମ ଆଡ ତ ଅଛି ତମେ ତର କଞ୍ଚିକ ହେଇଥବ ଆଉ।
ଉ ଟ ବର୍ଷା ପବନ ହଉଛି ତ
ହୁଁ
ସେଇଥିପାଇଁ ଲାଇନ ଟିକେ ନାହିଁ। ହୁଁ ହଉ ଯା ତୁ କଣ କରିବୁ ଆଉ।
ହଁ
ଆଉ